ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
ଜୟ ଜଗନ୍ନାଥ ଦିଦି।
ଜୟ ଜଗନ୍ନାଥ କଣ କରୁଛ? ଜଷ୍ଟ ଖାଇସାରିକି ଉଠିଲି ଏବେ ଆଉ।
ଖାଇବା ସରିଲାନି।
ହଁ ଖାଇବା ସରିଲାଣି ଏବେ ଜଷ୍ଟ ଉଠିଲି ଖାଇକି ଆଉ।
ଅହ କଣ ଖାଇବା କଣ ହେଇଥିଲା?
ଆଜି ଟିକେ ଆସିକି ହସ୍ପିଟାଲ ରୁ ଟିକେ ହ ଗରମ ଗରମ ବେସର କରିଥିଲି। ଛୁଇଁ ଆଳୁ ବାଇଗଣ ବଢି ଦେଇକି ସବୁ।
ହଁ ନିଜେ କରିଥିଲ?
ହଁ ବେସର ଟିକେ କରିଥିଲି ପୋଟଳ ପୋଟଳ ଆଳୁ ଭାଜିଥିଲି।
ଅହ ବେଶର ଛୁଇଁଟା କେମିତି କଣ ହୁଏ ଏଥର ଜାଣିଥିବ ଆଉ କଣ ଟିକେ କହୁନ ଆମେ ଘରେ ବି ଦେ ଟିକେ କରିବା।
ହଁ ଛୁଇଁକୁ ପ୍ରଥମେ ପୁରା ମାନେ ତମର ଯେତିକି ପରିମାଣରେ ଦରକାର
ହୁଁ ହୁଁ।
ଚୋପା ଛଡେଇବ।
ହଁ ହଁ।
ଆଳୁ।
ତାପରେ ଆଳୁକୁ ଟମାଟୋ ଟିକେ କାଟିିକି ରଖିବ ଟମାଟୋ ଟିକେ କାଟି ଆଉ ଗୋଟେ ଜାଗାରେ ଧଳା ସୋରିଷ କଳା ସୋରିଷ ପୋସ୍
ପୋସ୍ତ ବି ପଡ଼େ।
ପକେଇଲେ ଭଲ ଲାଗେ ଖାଇବାକୁ।
ଅହ ଦିଦି ତମ କଥା ଟିକେ ଶୁଭୁନି ଗୋଟିକେ ଇଏ ଜାଗାକୁ ଆସ କ୍ଲିଅର୍ ଶୁବୁନି।
ଶୁଭିଲା ଏବେ।
ହଁ ଏବେ କୁହ ଶୁଭୁ ନାହିଁ ଟିକେ।
ଏବେ ଶୁଭିଲା ତ।
ହଁ ହଁ ଏବେ ଶୁଭିଲା।
ହଁ ତାପରେ କଣ କରିବ ନା
କଣଟେ ଧଳା ସୋରିଷ କଳା ସୋରିଷ।
ଧଳା ହଁ ଧଳା ସୋରିଷ କଳା ସୋରିଷ। ଆଉ ଟିକେ ପୁସ୍ତ ହେଲା ଟିକେନାଗରୁ ହଁ ଭଲ ଲାଗିବ ପୁସ୍ତ ପକେଇଲେ ତାକୁ କଣ କରିବ ନା ପନ୍ଦର କୋଡିଏ ମିନିଟ୍ ଆଗରୁ ଟିକେ ଧଳା ସୋରିଷ କଳା ସୋରିଷ ଯୋଉ ପୋସ୍ତ କୁ ଟିକେ ବତୁରେଇକି ରଖି ଦେଇଥିବ।
ହଁ ନହେଲେ ବାଟି ହବନି ନା।
ହଁ ବାଟିବା ପାଇଁ ଅସୁବିଧା ହବ ବତୁରେଇକି ରଖିଦେଇଥିବ। ମୁଁ ତ ଶିଳରେ ବାଟେ। ତ ଆଉ ଟିକେ ସେମିତି ମାନେ ବା ହଁ ହଁ ତ ଆମର ସବୁବେଳେ ଶିଳରେ ହିଁ ବଟା ଖାଉ। ତ ସେଥିରେ ଯଦି ଆଉ ଟିକେ କଞ୍ଚା ଲଙ୍କା ପକେଇଲ। ହଁ କଞ୍ଚା ଲଙ୍କା ଯଦି ପକେଇ ଦେଇଥିବ।
ଏଇ ସମସ୍ତେ ଗ୍ରାଇଣ୍ଡିଙ୍ଗ ମାନେ ଗ୍ରାଇଣ୍ଡର ୟୁଜ କଲେଣି ନା। ତମେ ଶିଳର ବାଟୁଚ ଶୁଣିକି ଟିକେ ଭଲ ଲାଗିଲା।
ଗ୍ରାଇଣ୍ଡର ରେ କଲେ କିଛି ଅସୁବିଧା ନାହିଁ କିନ୍ତୁ ଗ୍ରାଇଣ୍ଡରରେ କଣ ସେମିତି ପୁରା ଯେମିତି ଆମେ ଚାହୁଁଛେ ସେମିତି ବଟା ପୁରା ଭଲରେ ପ୍ଲେନ ହୁଏନି। ଆଉ ଗୋଟେ କଥା ହୋଉଚି ଯେମିତି ଶିଳ ବଟାରେ ଯୋଉ ମାନେ ଖାଇବାର ମଜା ଯୋଉ ଟେଷ୍ଟ ସେଇଟା ଗ୍ରାଇଣ୍ଡର ର ହୁଏନି ତ
ଖୁସି ଲାଗିଲା ଯେ ତମେ ଶୀଳ ଏବେ ବାଟୁଚ। ଆଜିକାଲି ତ ପୁରା ଛାଡିଦେଲେଣି ସମସ୍ତେ ଏଇଟା ସବୁ ଗାଁରେ ହିଁ ଠିକ୍ ହୁଏ।
ଆମ ଶାଶୁ ଘରେ ଗ୍ରାଇଣ୍ଡର ଖାଲି ମାନେ ସେ ଯୋଉ ବିରି ଚାଉଳ ଯଦି ବତୁରା ହେଇଥିବ। ସେଇଟା ବାଟିଲା ବେଳକୁ ବାହାର କରାହବ ସେ ଯୋଉ ମାନେ ଦୋସା ଭଳିଆ ଖାଆନ୍ତି ସେମାନେ ସବୁ। ସେଇଥିରେ ବାହାର କରା ହୁଏ ନହେଲେ ଆମର ଚାଉଳ ଚୁନା ହୋଉ କିମ୍ବା ଯୋଉ ବଟା ବଟି ଯାହାବି ସବୁ ସବୁ ଆମର ଶିଳରେ ହୁଏ। ଆମର ସେ ଗ୍ରାଇଣ୍ଡିଙ୍ଗ ବଟା ଖାଇବେନି। ସେଥିପାଇଁ ସେମାନେ ବାହାର ଜିନିଷ ଖାଆନ୍ତିନି ଆଉ ଯୋଉ ଯୋଉ ଆମର ବାହାର ଯୋଉ
ହ୍ୟାଲୋ।
ହଁ ହାଲୋ।
ହଁ କୁହ।
ହଁ ମୁଁ କହିଲି କି ହଁ ମୁଁ କହିଲି କି ଯୋଉ ଆମର ଚିକେନ ମସଲା ଅ ଲଙ୍କା ଗୁଣ୍ଡ ଏଇଗୁଡା ମିଳେନି ଏଇଗୁଡା ବି ସେମାନେ ପସନ୍ଦ କରନ୍ତିନି କାରଣ ସେଟା ଗୁଣ୍ଡ ଗୁଣ୍ଡ ହେଇଥାଏ ସେଥିରେ କଣ କେତେ ପ୍ରକାର ଜିନିଷ ସେ ମିଶିଥାଏ ଯେ ସେଇଟା ମାନେ କେମିତି ଗୋଟେ ଲାଗେ ଲାଷ୍ଟକୁୁ। ସେଥିପାଇଁ ସେମାନେ ବଟା ଜିନିଷ ହିଁ
ହୁଁ ହୁଁ ହଁ ହଁ।
ମୋ ଶାଶୁ କୁହନ୍ତି ସେଟାକୁ କୁହନ୍ତି କି ବାଟିବ ଚନ୍ଦନ। କରିବ ରନ୍ଧନ ମାନେ ଚନ୍ଦନ ଭଳିଆ ଯଦି ବାଟିବ ଆଉ ରୋଷେଇ କରିବ ତାହେଲେ ତା ଟେଷ୍ଟ ଟା ହିଁ ଅଲଗା ଆସେ ହେଲେ ସେଇଥିପାଇଁ ତ ସେମାନେ ତ ଖାଆନ୍ତିନି ଆଉ। କଣ କରିବି ମୋର ବି ସେଟା ଅଭ୍ୟାସ ହେଇଯାଇଚି। ହଁ ସେଇଥିପାଇଁ ମୋର ଶିଳବଟା ଅଭ୍ୟାସ ହେଇଯାଇଛି। ହଁ ତାପରେ କଣ କରିବ ନା ରସୁଣ ଦି ଚାରିଟା ବେଶୀ ନୁହଁ। ବେଶୀ ହେଲେ ଗନ୍ଧ ହେଲେ ଭଲ ଲାଗିବନି ରସୁଣ ଦି ଚାରିଟା ଛଡେଇକି ରଖିଥିବ। ଆଉ କଞ୍ଚା ଲଙ୍କା ଟିକେ ଶୁଖିଲା ଲଙ୍କାବି ଯଦି ଟିକେ ଦେଲ ବାଟିବା ପାଇଁ କିଛି ଅସୁବିଧା ନାହିଁ। ତ ତାକୁ ଭ ଭଲରେ ପୁରା ବାଟି ଦେଇକି ରଖିଦବ। ଆଉ ଏଗୁଡାକ ତ ସବୁ ଭାଜିକି ବାହାର କରିଦେଇଥିବ।
ହୁଁ ହୁଁ ଏଟା ଭଜା ଯିବ। ସିଝା ଯିବନି ତ?
ନା ସିଝା ସିଝେଇଲେ ବି ମାନେ ସିଝି ଗଲେ ଠିକ୍ ଅଛି କିନ୍ତୁ ଏତେ ଯେମିତି ଚଟପଟା ଲାଗିବନି ଟିକେ ସି। ଝି ହେଲେ କିନ୍ତୁ ଏମିତି ତମେ ଭାଜିକି ଅ ଭାଜିଲେ ବି ତ ସିଝି ଯାଉଛି ନା ସେଟା। କିନ୍ତୁ ଟିକେ ଭାଜି ଫାଜିିକି ଉଠେଇକି ରଖିଲେ ସେଇଟାର ଟେଷ୍ଟ ପୁରା ଅଲଗା ଆ‌।
ଓହୋ ହଁ ହଁ।
ହଁ ଆମେ ଯଦି ମାନେ। ଭାବିବା ଯେ ନା ଟିକେ ମାନେ ତେଲ ଖର୍ଚ୍ଚ ଟିକେ କମେଇବା ଆଉ ମା‌। ତେଲ ଟା କଣ ବେଶୀ। ଏଇଟା କଣ ଟିକେ ଟିକେ ତେଲରେ ଭାଜିବା ଅଳ୍ପ ଟିକେ ଟିକେ ତେଲରେ। ଆଉ ସେମିତି ଯଦି ଆମେ ଭାବିବା ତାହେଲେ ସେଟା ଅଲଗା କଥା। କିନ୍ତୁ ଏ ଭଜାଟା କରିକି କଲେ ସେଟା ଟିକେ ଟେଷ୍ଟ ଟା ଟିକେ ଅଲଗା ଆସେ। ତ ଟମାଟୋ ବି ଗୋଟେ ଛଡେଇକି ରଖିଦେଇଥିବ ହେଲା ଟମାଟୋ ଗୋଟେ। ଛଡେଇକି କାଟିକି ରଖିଦେଇଥିବ ତାପରେ ଆମ୍ବୁଲ ଛୋଟ ଛୋଟ। ତମ ମନେ ଯେମିତି ଯିଏ ଯେମିତି ଖଟା ଖାଇ ପାରନ୍ତି। ସେମିତି ଗୋଟେ ରଖିଦେଇଥିବ ତ ମୋର ମାନେ ଏଇଟା ହଉଛି। ହଁ ମୋର ଏଇଟା ହଉଛି ମାନେ ଗୋଟେ ଫାଷ୍ଟ ଟାଇମ୍ ମୁଁ ଆମ ଘରେ ବନେଇଲି ନହେଲେ ମାନେ। ବେସର ଆମ ଘରେ କିଏ ଖାଆନ୍ତିନି। ତ ମୁଁ ତାଙ୍କୁ ଆଜି ପଚାରିଲି। ମୁଁ କହିଲି କଣ। କରିବା ନା ଛୁଇଁରେ ଅଛି ସେଟାକୁ ମସଲା ଭଜା କର। ବୋଲି ତମେ ତ ସବୁବେଳେ ମସଲା ଭଜା ଖାଉଛ ଆଜି ଟିକେ ମୁଁ ବେ। ସର କରିବି ମାନେ ଆମର ଯୋଉ ଓଡିଆ ଷ୍ଟାଇଲ ରେ ସେମିତି ଖାଅ। ତ କହିକି ମୁଁ ଆଜି ବନେଇଥିଲି ଠିକ୍ ଅଛି। ତ ସେମିତି। ହଁ ହଁ ସବୁବେଳେ ସେମାନଙ୍କର କଣ ସେମାନେ କେବେ ମାନେ ଖାଆନ୍ତିନି। ସେମାନଙ୍କର ସବୁ ଟି‌। ଟିକାଲ ଖାଇବା ହେଲା ସେ ସେ ଯୋଉ। ଟା ସେମାନେ ଖାଆନ୍ତି ସେଇଟାକୁ ହିଁ ସେ ଖାଆନ୍ତି। ସେ ଟିକେ ବି ନୂଆ ତାଙ୍କ ଭିତରେ ଚେଞ୍ଜ ଆସିଲେ ସେ ଖାଇବେନି। ତଥାପି ମୁଁ କହିଲି ନା ଆଜି ଟିକେ ମୁଁ ଅଲଗା କରିକି କରିବି। ହଁ ସେଥିପାଇଁ ମୁଁ କହିଲି ନା ଆଜି ଟିକେ ମୁଁ ଚେଞ୍ଜ କରିକି କ। କରିବି ଆଜି ବି ଖାଅ। ତାପରେ ଏମିତି କରିଦେଲି। ସୋରିଷ କୁ ପୁରା ଛୋଟ ଛୋଟ ସୋରିଷ। ଆଉ ସେଇଟା ମୁଁ ଆଣିଥିଲି ଯୋଉ ଆଦିବାସୀ ମେଳାରୁ ଆଦିବାସୀ ମାନେ ଯୋଉ ଆଣ। ନ୍ତି। ଛୋଟ ଛୋଟ ସୋରିଷ ତାଙ୍କର ହ ଏପଟ ସାଇଡରେ ବଢିଆ ପୁରା ପରିଷ୍କା। କାର ବଢିଆ ମାନେ ନାଲି ସୋରିଷ ଯୋଉଟା।
ହୁଁ ହୁଁ।
ସେଇଟା ଆଣିଥିଲେ ସେଇଟା ପକେଇଦେଲି ବଢିଆ ବାସ୍ନା ହେଲା। ତାପରେ କଣ କରିବ। ଏ ଯୋଉ ପିଆଜ କାଟିକି ରଖିଥିବ ଟିକେ ମୋଟା ମୋଟା କରିକି। ତାକୁ ପୁରା ଭଲରେ ଭଜା ଭଜା କରିଦବ ଭାଜିଲା। ପରେ ସେ ଯୋଉ ସୋରିଷ ବଟା ଟାକୁ ଦେଇଦବ ସେ ସାଙ୍ଗେ ସାଙ୍ଗେ। ଲୁଣ ଏ ଯୋଉ ଲୁଣ ଟିକେ ପକେଇଦବ କାରଣ ସେଟା ପିତା ଲାଗିବନି ମସଲା କଷିଲା ବେଳକୁ। କଣ ହୁଏ? ଲୁଣ ନ ପକେଇଲେ ସୋରିଷର ପିତା ଲାଗେ ସେଟା। ତ ଲୁଣ ଟିକେ ପକେଇଦେଲ ତାପରେ ଲଙ୍କା ଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଟିକେ। ଏମିତି ପକେଇକି ତାକୁ ଯେମିତି କଷିବା କଥା ହଁ ଟିକେ ଟିକେ ଅଳ୍ପ ଟିକେ ଟିକେ ପାଣି ଦେଇ ଦେଇଦେଇକି କଷିବ। କାରଣ ସେଇଟା ଯଦି ପୁରା କଢେଇରେ ଲାଗିଯିବ। ତାହେଲେ ସେଟା ପିତା ଲାଗିବ ସୋରିଷ ଜିନିଷ ଟା ତ ତାକୁ ଭଲରେ ଟିକେ। କଷିବ ଦେଖିବ ଯେତେବେଳେ ମସଲା ଛାଡି ଛାଡି ଆସିବ। ଏବେ ଯୋଉ ଜିନିଷ ଗୁଡା। ଯୋଉ ମାନେ ଛୁଇଁ ବାଇଗଣ ଆଳୁ। ହଁ ଯୋଉଗୁଟା ଭାଜିକି ରଖାହେଇଥିବ ତା ସହିତ ମିଶେଇକି।
ଅଁ ହଁ।
ଏ ସବୁ ପକେଇକି ତା ସହିତ ମିଶେଇକି ତାକୁ ଟିକେ ଭାଜିବ। ହଁ ଟିକେ କଷିଦବ ଭଲରେ। କଷିଦେଲା ପରେ ଆଁ ହଁ ଭଲରେ ଟିକେ କଷିଦବୁ ପୁରା ମାନେ ଆଁ। ସିମ୍ ମିଡିୟମ ଏମିତି ଭିତରେ ମାନେ ହାଇ ଗ୍ୟାସ୍ ଜମା ବି ହବନି। ହେଲା ସେମିତିରେ ପୁରା ଭଲରେ ଭଲରେ କଷିଦବ ହଁ ପୋଡିଯିବ ନହେଲେ ଆଉ ଯଦି ମାନେ ଦୁଇ ତିନି ସେକେଣ୍ଡ ପାଇଁ ଯଦି ଟିକେ ଘୋଡେଇ ଦଉଛି କଷିଲା ବେଳେ ତାହେଲେ ବି ମାନେ କଣ ହୁଏ ସେ ଯଉ ମସଲା ଟା ସବୁ ପରିବା ଭିତରେ ପଶିଯାଏ ସେଟା ମାନେ ଭଲ ହୁଏ ଆଉ କାରଣ ସେ ବା ବାମ୍ଫ ଟା ବି ଥାଏ ନା ଉପରୁ ଘୋଡା ହେଇଗଲେ କଣ ବା ବାମ୍ପପଟା ବି ମିଶିଯାଏ ଟିକେ ଟିକେ ମାନେ ଆଉ ଯେତିକି ଶୁଖି ଯାଉଥିବ ସେତିକି ଶୁଖିବନି ବିି ସେ ପାଣି ଟା ତା ସହିତ ସବୁ ସହିତ ମିଶିଯାଏ ହଁ ସେମ ଟିକେ ଘୋଡେଇ ଦେଇକରି ତାକୁ ଭଲରେ ଟିକେ କଷା କଷା କରିଦେଲେ ସେଟା ଟିକେ ଶୁଖିଲା ଶୁଖିଲା ଟାଇପ୍ ର ହେଇଗଲା ତାପରେ କଣ କରିବ ଥଣ୍ଡା ପାଣି ପକେଇବନି ଗରମ ପାଣି କରିକି ସେଥିରେ ପକେଇଦବ ହଁ। ଗରମ ଥଣ୍ଡା ପାଣି ପକେଇଲେ କଣ ଏଇଟା ଗୋଟେ ଗରମ ଆମେ କଷା କଷି କରିକି ସୁନ୍ଦର କରିଥିବା। ସେଟା ପାଣି ଚିଆ ଲାଗିବ ହେଲା କିନ୍ତୁ ଗରମ ପାଣି ଟା ପକେଇଲେ ସେଏତ ତା ସହିତ ହିଁ ସୁଟ୍ କରିିଯିବ ଆମେ ଯେମିତି ଝୋଳ କରୁଛେ ସେମତି ତ ଗରମ ପାଣି ପୁରା ପକେଇ ଦେଇକି ଯୁକୁ ଯୁକୁ କରିକି ତାକୁ ପୁରା ଘୋଡେଇ ଦବୁ। ଘୋଡେଇ ଦେଇକି ଏଟ ତ ଯେହେତୁ ଭଜା ଭଜା ଆମର ହେଇଯାଇଛି ଫିଫ୍ଟି ପରସେଣ୍ଟ। ହଁ ବେଶୀ ନାହିଁ ପାଞ୍ଚ ମିନିଟ୍ ପୁରା ମାନେ ହଁ ଅଳ୍ପ ଟାଇମ୍ ବି ଲାଗିବ। ପାଞ୍ଚ ମିନିଟ୍ ପୁରା ମାନେ ଘୋଡେଇ ଦବ। ତାପରେ ଦେଖିବ ଯେ କେମିତି କଣ ପାଣି ଅଛି? ତାର ଯଦି ଝୋଳ ଟିକେ ବେଶି ଖାଇବା ପାଇଁ ନହେଲେ ସମସ୍ତେ ତ ବେସର ଗୁଡା କଣ ପ୍ରାୟତଃ ହଁ ଯିଏ ଯେମିତି ଖାଇଲା। ଯାହାର ଝୋଳ ଟା ଦରକାର ହେଲା ସେ ଝୋଳ ଦେଖିକି ଓ୍ଲେଇଲା। ନହେଲେ ହଁ ଅଳ୍ପ ଝୋଳ କରିକି ଯୁଗ ଯୁଗିଆ କରିକି ଖାଇବ ମୁଁ ସେମିତି କରିଥିଲି ତା ସହିତ ଟିକେ ମସୁର ଡାଲି ବି କରିଥିଲି। ମସୁର ଡାଲି ଆଉ ମୁଗ ଡାଲିକୁ ଭାଜିଦବ ମୁଗ ଡାଲି ଭା ଭାଜି ଦେଲା ପରେ ମସୁର ମାନେ ଭା ମୁଗ ଡାଲି ଟା ପୁରା ଭାଜିଦେଲେ ତାପରେ ଟିକେ ମସୁର ଡାଲି ଟାକୁ ଏମତି ଏମତି ଖାଲି ଟିକେ ଭଜା ଭଜା କରିଦବ କରିଦେଇିକି ବାହାର କରିଦେଇକି ଗରମ ପାଣି ବସେଇକି ସେଇଥିରେ ଦିଟା ଯାକ ପ ପକେଇଦେଲି ହଁ ସିଝେଇ ଦେଲି ସେଥିରେ କଞ୍ଚା ଲଙ୍କା ଟମାଟୋ ସବୁ ପକେଇଦେଲି ସେଇଟା କଣ ଟମାଟୋ ବି ସିଝିଲା ତା ସହିତ କଞ୍ଚା ଲଙ୍କା ବି ସିଝିଲା ତା ସହିତ ଡାଲି ବି ସିଝି ଜିଲା ହଳଦୀ ଲୁଣ ପକେଇଦେଲୁ ହଁ ସେଠୁ ତାପରେ ହଁ ପୁରା ତା କୁ ହଁ ଘାଣ୍ଟି ଦେଇକି ମାନେ ପ୍ରେସର କରନ ଏମତି ମାନେ ଆମର ଡେ଼କଚି ରେ ହେଲେ ତାକୁ ଭଲରେ ହଁ ଉଁ ଭଲରେ ଘୋଟିଦଲ ଘୋଟି ଦେଇ କିରି ତାକୁ ମାନେ ପିଆଜ ଟିକେ ଅଳ୍ପ ଟିକେ ରସୁଣ ଟିକେ ଅମୁଲ ଟିକେ ଭୃସୁଙ୍ଗା ପତ୍ର ଟିକେ ପକେଇ ଦେଇ କିରି ଛୁଙ୍କ ଛୁଙ୍କ କରିଦବ ଆଉ ଗରମ ଭାତ ତରେ ତ ଏଇଟା ଖାଇଦବ ମୁଁ ଆଉ ଟିକେ ପୋଟଳ ଆଳୁ ଭଜା କାରଣ ସିଏ ପୁଣି ହସ୍ପିଟାଲ ଯିବେ ମାଙ୍କ ପାଖକୁ ତ ମୁଁ କହିଲି କି ସବୁବେଳେ ତ ଆମେ ସ ଖରାବେଳ ଟା ବାହାରେ ହିଁ ଖାଉଛୁ ଆଉ ମୁଁ ରାତିରେ କରିଦଉଛି ମୁଁ ଏମିତି କରିଦେଲି ଆଉ ମାଙ୍କ ପାଇଁ ବି ସେ ଆଉ ଅ ଅଣ୍ଡା ଆଳୁ ସିଝେଇ ଦେଇଥିଲି ଗୋଟେ ଆ ଅଣ୍ଡା ଆଳୁ ଭର୍ତା କରାହୁୁଏ ଆମର।
ଅହୋ।
ଅଣ୍ଡା ଅଣ୍ଡାକୁ ସିଝା ହୁଏ ଆଳୁକୁ ସିଝା ହୁଏ ତାପରେ ଛୋଟ ଛୋଟ ପିଆଜ କୁ କାଟିକି ଭଜା ହେଇଯାଏ ତାକୁ ବାହାର କରିବ ତାପରେ କଚା ଲଙ୍କା ଦେଇକି ଓ ସେଇଟା ଗୋଟେ ଭର୍ତ୍ତା କରାଏ, ସେଇଟା ବି କରିଦେଇଥିଲି, ତ ମାଆଙ୍କୁ ସେଇଟା ବହୁତ ପସନ୍ଦ। ହେଲା, ତ ସବୁବେଳେ ହସ୍ପିଟାଲ ଖାଇବା ଖାଉଛନ୍ତି ନା ଦେହ ଟା ଖରାପ ଅଛି। ତ ମୁଁ ମାଆଙ୍କ ପାଇଁ ବି ଟିକେ ପଠେଇ ଦେଇଥିଲି ଆଉ ତାଙ୍କୁ ଖୁଆଇକି ପ ଥିଲି, ମୁଁ ବି ସେମାନେ ଗଲା ପରେ ମୁଁ ବି ବସିକି ଖାଇଲି, ବହୁତ ଆରାମ ଲାଗିଲା, ସିରିଅସଲି ତମେ ତମେ କେତେବେଳେ ବନେଇକି ମାନେ ଟ ଟାଇମ୍ ପିରିୟଡ ଥିଲେ ଧର ଗୋଟେ
ଯୋଉ କହିଲନି ସେଇଟା ମୁଁ ଘରେ ଦିନେ ବନେଇବି ହେଲା, ବନେଇ କେମିତି କଣ ତମକୁ କହିବି ଆଉ।
ଏତେ ବି ବନେଇବା ଆଉ ଯେଉଁ ମୁଁ କହୁଛି ଅଣ୍ଡା ଆଳୁ ଭର୍ତ୍ତାଟା
ଅଣ୍ଡା ଆଳୁ ଭର୍ତ୍ତା ଟା ମତେ ଦିନି ଆଜି ତା ରେସିପିରେ ମତେ ଆଉ ଦିନେ କହିବ ହେଲା। ମୋ ଆଗରେ ଗୋଟେ ବନେଇ ସାରେ, କେମିତି କଣ ହଉଛି ଦେଖିବା ଆଉ।
ହଁ ସେମିତି ବନେଇକି କ କରିବ ବଢିଆ ଲାଗିବ। ହଉ ତମେ ବନେଇକି କେତେ
ହଁ ହଁ ହଁ ଆଉ ମତେ ଅଣ୍ଡା ଆଳୁ ଯୋଉ ଅଣ୍ଡା ଭତ୍ ତା ଯଉ କହୁନ ସେଟା ମତେ ଆଉ କୋଉ ଦିନ କହିବ ହେଲା। ଏଟା ମୁଁ ବନେଇି ଖାଇସାରେ ଛୁଇଁ ବେସର ଟା ଛୁଇଁ ବେସର ଟା ବନେଇକି କି ମୁଁ ଖାଇସାରା କେମିତି କଣ ହଉଛି, ତାପରେ ଗୋଟେ ଅଣ୍ଡା ଭର୍ତା ଟା କେମିତି କଣ କହିବ ଆଉ।
ଆଉ ତମର ହଷ୍ଟେଲ ରେ ଆଜି କଣ ଖାଇବା କରୁଥିଲେ?
ହଷ୍ଟେଲରେ ଆଜି ଶୁକ୍ରବାର ଯେହେତୁ ନନଭେଜ ଟିକେ ହେଇଥିଲା ଆଉ।
ଆଜି କଣ ଚିକେନ? ହଁ।
ଚିକେନ, ରୁଟି, ସାଲାଟ୍।
ହଁ ତାହେଲେ ଭଲ ରାତିରେ ସାଲାଡ ଖାଇଲ ସମସ୍ତେ?
ସାଲାଡ ମାନେ ଖାଲି କାକୁଡି ଆଉ ଆଉ କଣ ଦେବେ ଖାଲି କାକୁଡି। କାକୁଡି ପିସ୍ ପିସ୍ କରି ଦେଇଛନ୍ତି ଆଉ।
ହଁ ହଉ ହେଲା ତାହେଲେ ଆଜି ତାହେଲେ ଟିକେ ନନଭେଜ ଖିଆ ହେଇଛି
ହଁ ହଁ ଶୁକ୍ରବାର ନନଭେଜ ଆଉ ଆଉ ଆମର ତ ଜୟଲି ଜାଣିଥିବ ବାଲେଶ୍ଵରଆଙ୍କ ମୁଢି ଥିଲେ ତ ସବୁ କିଛି ଆହାଁ ହଁ ଚିକେନ ମୁଢି ପୁରା ଜମିଗଲା ଆଉ।
ମା